ହ୍ୟାଲୋ।
ହ୍ୟାଲୋ।
ହୁଁ।
ହଁ ହଁ ଲାଗିଗଲା ଯା ହଉ।
ହଁ ହଁ ହଁ ହଁ।
ମୁଁ ଏମିତି ଆଉଥରେ ଡାଏଲ ମାରିଦେଲା ବେଳକୁ ଲାଗିି ଯଇଛି ମୁ କହିଲି ଯା ହଉ ଲାଗିଛି ରେ ହୁଁ ମୁଁ ତମକୁ ପୁଣି ସେପଟେ ହଁ ମୁଁ ପୁଣି ଥରେ ହା ହାତ ମାରିବେଲେ ତ ପୁଅ ନେଇଗଲା ମୁଁ କଇଲି ତମକୁ ଯାଉଥିଲି ବ୍ୟାଗ୍ ପୁଣି ଲଗେଇବା ପାଇଁ ଏପଟେ ଆ କଣ ରୋଷେଇ ଫୋଷେଇ ସରିଲାଣି?
ରୋଷେଇ ନା ହଁ ସଗଲାଣି।
ଏ ବଢିଆ ଆଉ। ଏ ଆମର କିଛି ହେଇନି ବା ଆମର କିଛି ହେଇନି ଆମର ଏଇନା ମାନେ ମୁଁ ଆସିଲି ଅଫିସ ରୁ ଛଅଟାରେ ଛଅଟା ସାଢେ ଛଅଟା ଆଡେ ହେଇଯାଇଥିଲା ବର୍ଷା ପୁରା ଆଜି ପ୍ରବଳ ହଉନଥିଲା କି
ହଁ ହଁ।
ତାପରେ ଆସିକି ଏଇ ଟିକେ ସନ୍ଧ୍ୟା ଳେ ଖାଇକି ମୁଢି ମିକ୍ସଚର ବର୍ଷା ହଉଥିଲା ବୋଲିକି
ହୁଁ ହୁଁ ହୁଁ।
ହ ଏବେ ପୁଅ କୁ ଟିକେ ପଢଉଛି ଆମେ ଆଚୁଆଲି ମୋ ହଜବେଣ୍ଡ ଯ ସେ ରୁହନ୍ତି ରାଉ କେଲାରେ ବ୍ୟାଙ୍କ ମ୍ୟାନେଜର ଅଛନ୍ତି ଆମେ ମା ପୁଅ ଏଇଠି କାହିଁକିନା ମୋ ଜବ ଏଇଠି ପୁଅ ବି ପଢୁଛଛି ଏଇଠି ଡି ବି ରେ।
ତମେ କଣ କରଛ?
ମୁଁ ଏମଏସ୍ ସି ନର୍ସିଂ ଏଇ ଯୋଉ ସମ ହସ୍ପିଟାଲ ଜାଣିଛ
ସେଇଠି କଟକରେ ତ
ନା ନା ଏଇଟା ଭୁବନେଶ୍ଵର ଭୁବନେଶ୍ୱରର ସମ ହସ୍ପିଟାଲ ହଁ ମୁଁ ସେଇଠି ଜବ କରେ।
ହଁ ହଁ ନା ସେ କିଏ ଫାଷ୍ଟ ମୋ ନଣନ୍ଦ ଥିଲେ ସେଠୁ ପଳେଇ ଆସିବ କଟକରେ ଅଛନ୍ତି।
ଆଚ୍ଛା ଆଚ୍ଛା।
ହୁଁ
ଆଉ ଉମ ସେଥି ପାଇଁକି ମାନେ। ଆମେ ଯାଇପାରୁନୁ ଆଉ ହୁ ହୁଁ ଯେତେବେଳେ ମୋର ଜମ ମାନେ ପୁଅ ଯେତେବେଳେ ପାଠ ପଢୁନଥିଲା। ସେତେବେଳେ ଆମେ ବୁଲୁଥିଲୁ ଏ ୟାଙ୍କର ଯୋଉଠି ଟ୍ରାନ୍ସଫର ହୁଏ ଆମେ ପଳଉ। କିନ୍ତୁ ଏବେ ପୁଅ ପଢିବାକୁ ମୋର ଜବକୁୁ ଆମେ ଆଉ କେତେ ବୁଲିବୁ। ଛୁଆର ବି ପାଠ ପଢା ଡିଷ୍ଟର୍ବ ହଉଛିି ନା, ତାର ଇଶଣ୍ଡାର୍ ଥ୍ରୀ ହେଇଗଲାଣି। ସିଏ ଆଉ ଚାହୁଁନିଉମ କୁଆଡେ ଇଏ କରିବା ପାଇଁ। ଏ ମାମା ମୁଁ ଆଉ ହଁ ଆ କର ର ହଁ ଗୋଟେ ପାଞ୍ଚ ବର୍ଷ ଦଶ ବର୍ଷରେ ହୁଅନ୍ତା କି, ନା ତାଙ୍କର ହଉଛି ପୁରା ଫ୍ରୀକୁଇଂଟଲି ଚେଞ୍ଜ ହଉଛି। ମାନେ ଦିିବର୍ଷରେ ଥରେ ମାନେ ବ୍ୟାଙ୍କ ବାଲା ଜାଣିନା ଯେ ଏଠି ଥିବେ କାଲି ଯେଇକି ଆଉ କୁଆଡେ କାଲି ଯେଇକି ଆଉ କୁଆଡେ। ମୁଁ କହିଲି ଆମେ ଆଉ କେତେ ବୁଲିବୁ ତମ ସାଙ୍ଗରେ? ତମେ ବୁଲ ଆମେ ମା ପୁ ପୁଅ ଏଇଠି ରହିଲୁ।
ହଁ
ହଁ ହୁଁ ଏୟା କଥା ଆଉ। ସେଥିପାଇଁ ଆମେ ଆମର ଯାହା ଖାଇବୁ କରିବୁ ଟିକେ ପାଠ ପଢା ସରିଲେ ଆଉ। ଏ ସାଙ୍ଗେ ସାଙ୍ଗେ ତ ସରିଯିବ କଣ।
ତମ ପୁଅକୁ ତମେ ନା ପଢ଼ଉଛ?
ପୁଅ ବସିକି ତାର ହୋମୱାର୍କ କରୁଛି ମୁଁ ଏଇଠି ବସିଛି ଆଉ। ମୁଁ ବସି ଗପୁଛି ଆଉ।
ହଁ କଣ କରିବ
ହୁଁ
ଦି ଜଣ ଶୀଘ୍ର ପିଇ ଖାଇ ଶୋଇ ପଡିଥାଉ।
ହଁ ଖାଲି ଆମେ ତା ପାଠ ପଢା ସିରିଲା ମାନେ ମୁଁ ଶୋଇପଡେ କାହିଁନା ପୁଣି ସକାଳୁ ଜଲଦି ପାଞ୍ଚଟାରୁ ଉଠିବାକୁ ପଡୁଛି।
ହଁ ଶୀଘ୍ର ଉଠିଵା ଭାରି ପଡେ ନା?
ହଁ କାହିଁନା ଉଠିଲେ ପୁଣି ତେ ତାର ବ୍ରେକଫାଷ୍ଟ ପୁଣି ଆମେ ଦିନ ସାରା ରୋଷେଇ ଫସେଇ ସବୁ ସାରିକି ଏକାଥର ଯାଏ ଟିଫିନ ନେଇକି।
ହୁଁ
ହୁଁ ତ ସେଥିପାଇଁ ନଅଟା ଭିତରେ ମତେ ସବୁ କାମ ଜେନେରାଲ ସିଫ୍ଟ।
ହୁଁ
ନଅଟାରୁ ପାଞ୍ଚଟା। ପାଞ୍ଚଟା ଛଅଟା ଏମିତି ଆସିଲା ବେଳକୁ ଟାଇମ ହେଇଯାଏ ଆଉ।
ନଅଟାରୁ ମାନେ ପୁଅକୁୁ କିଏ ଯିବା ଆସିବା ଅଣାଅଣି କରେ?
ପୁଅ ଗାଡି ସ୍କୁଲ ଗାଡି। ଆଉ ମୁଁ ଭି ତ ହସ୍ପିଟାଲ ପାଖରେ ରୁହେ ନା, ସେଥିପାଇଁ ଆମକୁ ଏ ଏତେ କିଛି ପ୍ରୋବ୍ଲେମ୍ ନାହି। ମୁଁ ହସ୍ପିଟାଲ ସାମ୍ନାରେ ହିଁ ମୋ ଘର।
ତାହେଲେ କିଛି ଅସୁବିଧା ନାଇ ନା, ଛୋଟ ଛୁଆଟା ତମେ ଦି ଜଣ ରହୁଛ ତମେ ଧର ଡିଉଟି କଲୋ ସେ
ହୁଁ ହୁଁ ହୁଁ ଆଉ ତାପରେ ଆମର ଯୋଉ ଆମେ ଯୋଉଠୁ ରହୁଛୁ, ଉଁ, ମାନେ ସେଟା ପୁରା ଫେମିଲିଆର ମାନେ ଜାଗା ମାନେ ମୋ ଘର ଫ୍ରଣ୍ଟ ରେ ଆଉ ଜଣେ ନେ ରହୁଛନ୍ତି ତାଙ୍କର ଦିଟା ଛୁଆ। ମାନେ ସିଏ ବି ଜବ୍ କରନ୍ତି, କିନ୍ତୁ ତାଙ୍କ ଶଶୁର ରୁହନ୍ତି ଘରେ।
ହଁ।
ତ ତାଙ୍କ ଛୁଆ ମାନେ ବି ସ୍କୁଲ୍ ରୁୁ ଆସିଲେ, ଆମ ପୁଅ ବି ଆସିଲା ସେ ଖାଇ ପିଇକି ଖେଳୁଥିବେ ଆମେ ଏ ଘଣ୍ଟେ ଦି ଘଣ୍ଟାରେ ଆସୁ ଆଉ ହୁଁ, ମଉସା ସେ ବି ଅଛନ୍ତି ଟେନସନ୍ ନାହିଁ କିଛି।
ହଁ।
ନନେ ମୁଁ ଆହୁରି ଟେନସନ୍ ହେଇଯାନ୍ତି, ଆଜିିକାଲି ଯେମିତିଆ ଲୋକ ବି ମିଳୁନାହାନ୍ତି ଗୋଟେ ମାନେ ଘରେ ରହିକି ଇଏ କରିବା ପାଇଁ ସେ ବି ମିଳୁନାହି।
ଭରସା ବି ନାହିଁ।
ହୁଁ, ତୋମେ ଏକୁଟିଆ କଣ ଘର ଦ୍ଵାର ଛୁଆ ପିଲା ଛାଡିକି ଯିବ, ସେ ବରଂ ହଇରାଣ ହୁଅ କିନ୍ତୁ ସେ ଲୋକ କାହାକୁ ରଖିଲା ମାନେ ମଲ।
ଆଉ କାହାକୁ ବିଶ୍ଵାସ ନାହିଁ।
ହୁଁ, ହୁଁ, ନା ପା। ଏମତି ଚାଲିଚି ଆଉ।
ମୋର ଗୋଟେ ଛୋଟ ଝିଅଟା ନା ସେଥିପାଇଁ ମୁଁ ଆଜି ଶୀଘ୍ର ରୋଷେଇ ସାରଦେଇଛି ହୁଁ,।
ଆପଣଙ୍କ ଝିଅର ଫଟୋ ବୋଧେ ଦେଇଚନ୍ତି?
ଡିପି ରେ ହଁ, ହଁ, ଆ, ସେ ଉଠିଲା ମାନେ କାନ୍ଦିବ ନା ଆଉ ତାକୁ ସମ୍ଭାଳି ପାରିବୁନି। ଏଇ କାଲିିଠୁ ତାର ଚାରି ମାସ ଚାଲିବ।
ଆଚ୍ଛା, ଆଚ୍ଛା।
ହଁ।
ହଁ।
ଆ, ସେ ଶୋଇ ପଡିଚି ନା କାମଟା ଶୀଘ୍ର ଶୀଘ୍ର ସାରଦେଲି।
ହୁଁ, କାହିଁକି ନା ତା ହିସାବରେ ଆପଣଙ୍କୁ ଏଇନା କାମ କରିବାକୁ ପଡିବ, ତା ହିସାବରେ ସେ
ଯେତେବେଳେ ସିଏ ଶୋଇବ ସେତେବେଳେ ଯାଇକି କାମଟା ସାରିକି ଆସିବାକୁ ପଡିବ।
ଆଉ କଣ କରିବେ କହୁନାହାନ୍ତି, ସମସ୍ତେ ଟାଇମ୍ ମ୍ୟାନେଜମେଣ୍ଟ କରିବାକୁ ପଡିବ।
ହଁ ପରା।
ଦେଖ ଶୁଣ ହଜାର ଲୋକ ଥାଆନ୍ତୁ, ହଜାର ଲୋକ ଥାଆନ୍ତୁ ହେଲା ତୋମ ମାଇଣ୍ଡ କଣ ମାନ ମା- ତୋମେ ଜାଣୁଚ ହଁ ହଜାର ଲୋକ ଅଛନ୍ତି କିନ୍ତୁ ଫିରବି ମାଇଣ୍ଡ ତୋମର ସବୁବେଳେ ତା ପାଖରେ ଥିବ।
ହୁଁ, ମାନେ ସିଏ କାନ୍ଦୁଥୁବ କାହାକୁ ନ ଶୁଭିଲେ ବି ଆଗେ ମା କୁ ଶୁ
ହଁ, ହଁ, ହଁ, ହଁ ଯେତେ ଦୂରୁରୁ ଥାଅ ହଁ। କାନ ଟା ସବୁବେଳେ ଥିବ କି କଣ ଉଠିଲା କି?
ହଁ।
ମୁଁ ସେ ଷ୍ଟେଜ୍ ଦେଇକି ଆସିଚି, କାଇଁ ନା ମୁଁ ଏକୁଟିଆ ମୋର ଶାଶୁ ନାହାଁନ୍ତି ନା। ମାନେ ମୁଁ ଏକୁ ମୁଁ ଏକଲା ମୋ ଶଶୁର, ଶଶୁର ଆସିକି ରହୁଥିଲେ କିନ୍ତୁ ଯା ହେନେବି ସିଏ ପୁଅପିଲା ନା ଥୋଡ଼ି ନା ଆଉ ଉଁ, ଯେମିତି ଗୋଟେ ଝିଅ ଯେମିତି ଗୋଟେ ଇଏ କରିବ, ହଁ ତାପରେ ମୋ ମୋ ନଣନ୍ଦ ଯେ ସିଏ ବଡ ନଣନ୍ଦ ସିଏ ବାହା ହେଇଯାଇଚନ୍ତି। ଆମେ ତ ମୋ ହଜବେଣ୍ଡ ତ ଗୋଟେ ପୁଅ ଆଉ, ଆଉ କିଏ ଆମ ଘରେ ନାଇଁ।
ହଁ ହୁଁ ହୁଁ।
ଭାରି ଅସୁବିଧା। ମାନେ ପୁଅକୁ ଡେ କେୟାରେ ଡେ କେୟାରେ ଛାଡି ଛାଡି ମୋ ପୁଅ ବଡ ହେଲା।
ତମେ ଯୋଉ ଷ୍ଟେଜରେ ମୁଁ ବି ସେଇ ଷ୍ଟେଜରେ ମୋର ବି ସେ ଶଶୁର ସ୍ୱାମୀ ଶାଶୁ ନାହାନ୍ତି। ଆଉ ବାକି କେଇ ଦିଅର ନାହାନ୍ତି ନଣନ୍ଦ ତିନି ଜଣ ସେ ବାହା ହେଇଯାଇଚନ୍ତି।
ହୁଁ ଭାରି ଅସୁବିଧା ସ ସତରେ ସେ ଶାଶୁ ଗାଳି କରନ୍ତୁ ମାରନ୍ତୁ ଚୁଟି ଘୋଷାଡନ୍ତୁ କିନ୍ତୁ ଶାଶୁ ଗୋଟେ ଦରକାର ଲାଇଫ ର ଖା ଛୁଆ ପାଇଁ। ସିଏ ରହିଲେ ମାନେ କଣ କହିଲ ମୁଁ ଏଠି ଦେଖୁଚି ଧର ଯାହାର ଜେଜେ ଶାଶୁ ମା ଅଛନ୍ତି କି ଇଏ ଛୁଆ ମାନଙ୍କୁ କୁ ଆମକୁ ପରୋମ୍ ଯାହା କୁହନ୍ତୁ କିନ୍ତୁ ଛୁଆ ମାନଙ୍କୁ ତ ମାନେ ସେ
ସେ ହଁ ନାତି ନାତୁଣି ସେ ବହୁତ ଭଲ ପାଇବେ ସବୁ କରିବ ଧର ଆଜି ତୁମେ ଛାଡଦେଇକି ପଲ ଛୁଆଟା ହ ପିଲା ସେ ହିଁ ସଫା କରିଦବ ଆଉ ଶଶର ଆଉ କଣ କରିପାରିବି କିି?
ହଁ। ଆମ ଶଶୁର ବି ପୁଣି ଆମେ ଭୁବନେଶ୍ଵରେ ରହୁଚୁ ନା।
ହଁ।
ହଁ ଶଶୁର ସିଏ ଅଧା ଟାଇମ ଆସନ୍ତି ଅଧା ଟାଇମ ଗାଁରେ କାଇଁ ନା ଆମ ଗାଁରେ ବି ଜମିବାଡି ଭଲ ମନ୍ଦ ଘରଦ୍ଵାର ଅଛି କେଇନାନ୍ତି ଆଉ ତାଙ୍କୁ ଏପଟ ସେପଟ ହବାକୁ ପଡୁଚି।
ସେ ରନ୍ଧା ବଡା କେମିତି କଣ କରି
ରନ୍ଧାବଢ଼ା ସେ ସେଇଟା ଆମର ମାନେ ଗାଁ ରେ ଗୋଟେ ଝିଅଟେ ଅଛି। ଗୋଟେ ଝିଅ ଟେ ଅଛି ସିଏ ମାସରେ ହଜାର ଟଙ୍କା ବାରଶହ ଟଙ୍କା ନେବ। ଆମର ସବୁ ଘର ଫର ଝାଡୁ କରିଦବ ତାପରେ ରୋଷେଇ କରିଦବ ବାପାଙ୍କର। ଆଉ ତା ଲୁଗାପଟା ଯାହା ପିନ୍ଧୁଚନ୍ତି ସଫାସଫି ସବୁ କରିଦିଏ। ଆମ ବାପା ଏଜ୍ ଯେତିକି ଦିନେ ଆସିବେ ସିଏ ଖାଲି ଆମର ଆସିବ ଘର ଝାଡୁ ଫାଡୁ ମାରିକି ଯିବ।
ଯାହାହଉ ସେତିକି ରଖିଦେଇଚ ନା ବାପା ତ ବୋହୁତ ହଇରାଣ ହଉଥିବେ।
ହଁ ବାପା ନଲେ ହଇରାଣ ହୁଅନ୍ତେ ନା। ସେପଟେ ଜମି ବାଡି ସବୁ ଚାଷ ବାସ କାମ ଏଇନା ସବୁ ଆରମ୍ଭ ହବ ନା।
ହୁଁ ତମେ ଇଆଡେ ଚାକିରି କଲ ସେ ସିଆଡେ ରହିଲେ ତମେ ୟାଡେ ରହିଲ। ଆଉ ସେ ଏକୁଟିଆକୁ ହଇରାଣ ହେଇଥାନ୍ତା।
ଚାକିରି ଲାଇଫ ଆହୁରି କଷ୍ଟ ହେ ଗାଁ ରେ ଖାଇ ପିଇକି ରହିବ ଭଲ। ଆମେ ଖୋଜୁଚୁ କେନ୍ତି ମାନେ ଭଗବାନ ଟିକେ ଛୁଟି ମିଳନ୍ତା କି ଗାଁକୁ ଯିବି
ହିଁ ହିଁ ହଁ ଅନ୍ୟ ମାନେ କୋହୁଚନ୍ତି ଆମେମାନେ ଚାକିରି ବାକିରି କରନ୍ତୁ ଆମେ ବାହାରେ ରୁହୁନ୍ତୁ ଆମକୁ ରୋଷେଇ କରିବାକୁ ପଡନ୍ତାନି ଇଏ କରିବାକୁ ଉଁ ସେଟା
ଯ ଅ ପୋ କୋହୁଚି ପା ପୁରା ଓଲଟା ଦେଖ ତମେ ଯୋଉଟା ଭାବୁଚ ଆମେ ତାର ଓଲଟା ଭାବଛୁ ଆମେ ଯୋଉଟା ଭାବୁଛୁ ତମେ ତାର ଓଲଟା ଭାବୁଛ।
ହଁ ହୁଁ ହୁଁ। କିଏ ଏଠି ଘରେ ରହିବ ଆକୁ ରାନ୍ଧି ବାଡି ଦେ ତାକୁ ରାନ୍ଧି ବାଡି ଦେ
ନା ନା ତମେ ଜମା ଜାଣିନ
ହୁଁ ହୁଁ ହୁଁ ହୁଁ।
ଇହି ସତରେ ଆଉ ଜାଣିଛନ୍ତିଛନ୍ତି ସେଇ କାମ ମୁଁ ନଅଟାରେ ସାରି ସବୁ ଯିବି ଦିନ ଟା ଯାକର ଖାଇବା ପିଇବା ବ୍ରେକ୍ ଫାଷ୍ଟ ଇଏ ସିଏ ସବୁ। କିନ୍ତୁ ଖାଲି ସଣ୍ଡେ ହୋଉ ସେଇ କାମ ମୁଁ ଦିନ ସାରା କରୁଥିବି ମୋର ସରୁନଥିବ।
ଏକୁ ଟିଆ ହେଲା
ହ ହୋ କରିବି ତ କରିବି ତ ଏମିତି ଏମିତି ହେଇକି ହେଇକି ଦିନ ସରିଯିବ ହେଲା।
ହୁଁ ହୁଁ ହୁଁ।
କଣ। ଆଊ କଣ କରିମି। ହୁଁ।
ପୁଅ କେତେ ବର୍ଷର?
ଆଜ୍ଞା।
କହିଲି ପୁଅ କେତେ ବର୍ଷର?
ପୁଅ ଆଠ ବର୍ଷ ହେଲାଣି ଷ୍ଟାଣ୍ଡାର୍ଡ ଥ୍ରୀ ପଢୁଚି।
ହୁଁ।
ହୁଁ ଆପଣଙ୍କର ସେ ଗୋଟେ ଜେନ ଝିଅ ନା ପୁଅ କହିଲେ?
ଝିଅ।
ଝିଅ ନାଇଁ କି ଏଇ ଫାଷ୍ଟ ଯିଏ ବେବି ନାଇଁ କି ନା ଆଗରୁ ଆଉ ତାହେନେ ଆପ ଆପଣ ମୋ ଠାରୁ ସାନ ଆଉ। ଧନ ଗୋଟେ ୱାଟର କଲର୍ ଥିବ ଜାଆନି ଟିକ ନେଇ ଆସିବୁ। ୱାଟର କଲର୍। ଦୋକାନରେ ବୁଝିବୁ ବୁ ଜଦି ଥିବ ନେଇ ଆଶିବୁ ମୁ ପେମେଣ୍ଟ କରିଦେବି। ଆଣ୍ଟି ଅଚନ୍ତି ଆଣ୍ଟି କହିବେ କେତେ ଗନ୍ଦା ବେବି ଆ। ମୁଁ ଯାଇଥିଲିପା ଏବେ ତମ ଏଇଟା ଶୁଖି ଯାଇଚି ଏଇଟା ହଉନି ଧନ ଖାଲି କହିଚନ୍ତି ଆଣିବା ପାଇଁ ସ୍କୁଲ ରେ। ଖାଲି ବୁଝିଦେଇ ଆସିବ ଅଙ୍କଲ ଅଛି କି ୱାଟର କଲର ଗୋଟେ ଦିଅ। ହେଲା ଧରି ଆସିବୁ ଯାଆ ମାମା ପେମେଣ୍ଟ କରିଦେବେ। ଏଇ ଆମ ତଳ ଘରଟା ହୋଉଚି ଚି ତଳ ଆମ ଓନର୍ ଘର ମାନେ ଘର ତଳ ଟା ତାଙ୍କର ଗୋଟେ ଦୋକାନ କରୁଚନ୍ତି ଏମିତି ମାନେ ଭେରାଇଟି ଷ୍ଟୋର। ମୁଁ କହିଲି ସେଇଟା ଗୋଟେ ଦୃଷ୍ଟିରୁ ମତେ ସୁବିଧା ନହେଲେ ଆହୁରି ହଇରାଣ ହୁଅନ୍ତି। ଏ ଛୁଆର ଛୁଆର ଠିକ୍ ରାତି ଅଧରେ ଆସିବ ମେସ ଏଟା ଆଣ ସେଟା ଆଣ ସେଟା ଆଣ ଏଇନା ଗୋଟେ କଣ ଲେଖିଚନ୍ତି ୱାଟର କଲର ପଠେଇବା ପାଇଁ।
ହୁ। ୱାଟର କଲର ଭେଣ୍ଡି ଆଉ ଆଉ ଗୋଟେ କଣ ବୋଧେ କାଲି କଣ ପ୍ରୋଜେକ୍ଟ ଫୋଜେକ୍ଟ ଅଛି ଆଉ।
ହଁ ହଁ। ହେ ତମକୁ ବି ସେମିତିରେ ସୁବିଧା ହୋଉନଥିବକି ସେ ଦୋକାନ ଟା ଅଛି ବୋଲି।
ହଁ ଦୋକାନ ତାପରେ ଆମେ ହସ୍ପିଟାଲ ସାମ୍ନାରେ ସବୁ ମାନେ ଦିଇନରୁ ପଠେଇଲେ ହଁ ସବୁ ଠିକ ଏମିତି ଏଇ ଏଇନା ନଅଟା ବାଜିଲାଣି ନଅଟା ବାଜିଲାଣି ତମେ କଣ କରିବ କହିଲ।
ହଁ ପାଖରେ ଅଛି ବୋଲି ସିନା ଦୋକାନ ପଳେଇଲୁ।
ହଁ ହଁ ହୁଁ। ଏମିତି ଆଉ। ଆଉ ଦିଇନ ରାତି ମାନେ ଇଏ କାମ ଆରେ ଏକୁଟିଆ ରହିଲେ ଜାଣି ଥିବେ ଆଉ ଆପଣ ତ ଜାଣିଥିବେ ମାନେ ଦେଖ ଯୋଉଠି ଗୋଟେ ଗିନା ବି ପଡିଥିବ। ତମେ ଯଦି ନ ଆଣିଲ ସ ସେଇଠି ଥିବ। ଯୋଉ ପର୍ଯ୍ୟନ୍ତ ନ ଉଠେଇଛୁ।
ହୁଁ।
ତାପରେ ପୁଅ ସ୍କୁଲରୁ ଆସିବ ସିଏ ପୁରା ଖାଇକି ଥାଳି ଫାଳି ପକେଇଥିବ ସେ ଛୋଟ ଛୁଆ ଆଉ କଣ ଥାଳି ଫାଳି ଗୋଟେ ଟିବ କି ମୁଁ ତାର ସବୁ ବଡା ବଢି କରିକି ଯାଇଥିବି। ସେ ଖାଲି ଆସିବ ହାତ ଗୋଡ ଧୋଇ ହେଇକି ଖାଇବ।
ହଁ ସେ ଆଉ ଛୋଟ ଛୁଆଟା ଧୁଆ ଧୁଇ କରିବ ନା ଏରା କଣ କରିବେ।
ହଁ। ଆସିଲା ବେଳକୁ ସ୍କୁଲ ବ୍ୟାଗ୍ ସ୍କୁଲ ଡ୍ରେସ ପୁରା ଘର ସାରା ଗୋଟେ ଗୋଟେ କରି ପକେଇଥିବ।
ହୁଁ ହୁଁ।
ହୂ ସେ ଆଉ ଟିକେ ବଡ଼ ହେଲେ ଶିଖିବ କଣ ମାନେ କୋଉଠି ରହିବ କଣ ହବ ଏଇନା ଛୋଟ ଛୁଆ।
ହୁଁ।
ସିଏକଣ ଜାଣିପାରୁଚି ତାରଯାହା ପାରୁଚି ସିଏ ରୋହୁ ଆସୁକି ଏକୁଟିଆ କବାଟ ଖୋଲୁଚି ମାନେ ସେଇଟା ବଡ଼ କଥା।
ହଁ ହଉ ତାହାଲେ ଯଁ ପୁଅକୁ ଖାଇବାକୁ ଦବ ତମେବି ଖାଇବ ନଅଟା ଟାଇମ୍ ହେଲାଣିନା।
ହଁ ହଁ। ହଁ ହଉ ହଉ ଆଜ୍ଞା ଆଜ୍ଞା ହଁ ମୁଁ କାଲି ମୁଁ କାଲି ତମକୁ କଲ୍ କରିବି ହଁ। କଲ୍ କରିକି କଥା ହେବି ହଉ ରଖିଦେଲିି ଗୁଡ଼ ନାଇଟ୍ ହଁ ହଁ।
ତୋର ଫାଙ୍କା ହେଲା ନହେଲା ମୁଁ ତଆଉ ଜାଣିପାରିବିନି।
ନାଇଁ ନାଇଁ ମୁଁ କଲ୍ କରିବି।
କହିଲେ ମୁଁ ସେଇ ହିସାବରେ ତମ କଲ୍ ଟା ଉଠେଇକି ତମୁ କଥା ହେବି।
ଆଜ୍ଞା ଥ୍ୟାଙ୍କ୍ୟୟୁ।
ଓକେ।